ଶୁଭ ତିନିଟା ବେଳ ଆଜ୍ଞା।
ଆଜ୍ଞା ଶୁଭ ତିନ୍ ଟା କଣ ଖାଇଲି ଅ ଭାତ ଛୁଇ ଆଳୁ ତରକାରୀ ଅଲରା ଭଜା ଶାଗ ଭଜା
ପୁରା ସାଧା ଆଇଟମ୍ ଟେ ଖାଇଲେ
ଆଜ୍ଞା ଠାକୁରଙ୍କ ମାର ପିଆଜ ରସୁଣ ହେଇଯାଇଛି ବରଂ ନହେଲେ ମୋ ସାଧାରେ ସନ୍ତୁଳା ଖାଇଥାନ୍ତି ସିଝା ବାଲା
ହଁ ଆପଣ ଆପଣଙ୍କ ପାଇଁ ପିଆଜ ରସୁଣ ତ ଆଇଁଷ ପାଖ ପାଖ ନାଇକି
ହଁ।
ଆପଣ ବିନା ପିଆଜ ରଷୁଣରେ କେମିତି ଖାଉଛନ୍ତି, ମୁଁ ସେୟା ଭାବୁଛି ଆଶ୍ଚର୍ଯ୍ୟଜନକ
ପତଳା ଖାଇଛି ପିନା ପିସା ସବୁ କିଛି ଖାଇଛି ମୁଁ
ଆପଣଙ୍କୁ ଟିକେ ଏମତି ମାନେ ହୁଏନି କି ଘରେ ଟିକେ କୁହନ୍ତି ନାଇଁ ଏମତି ଏତେ କଷ୍ଟ ଦିଅନ୍ତୁ ନି
ନା ନା ସେମିତି କିଛି କୁହେନି ମୁଁ ଆଗରୁ ଜାଣିପାରୁନଥିଲି ହଁ ହଉ ଚଳିବ ଏବେ ଯାହା ଟିକେ ପଇସା ପହଞ୍ଚି ମାଛ ଯାଇକି କିଛି ଖାଇଦଉଛି ବାହାରେ
ବାହାର ଟିକେ ଖାଇ ଘରେ କହିବାଠୁ ଭଲ ବାହାରେ ଖାଇଦବା ଏନା ମଝିରେ ମଝିରେ
ଆ ଆ ଚଟା କି ବିଡ଼ୁ ହେଇଥିଲେ ଖାଇ ବିନି ବିରିୟାନୀ
ନ୍ତୁ ଆପଣ ଯୋଉ ବିରିୟାନୀ ଖାଉଛନ୍ତି ଘରେ ଜାଣୁଛନ୍ତି
କେବେ
ନାଇ ଆମେ ଯୋଉ କଲେଜରେ ମାନେ ଉଚ୍ଚବିଦ୍ୟାଳୟରେ ବିରିୟାନୀ ସାଙ୍ଗମାନଙ୍କ ସହିତ ଖାଉଛୁ କିମ୍ବା ଆପଣ ଏକଲା ଖାଉଛନ୍ତି କି ପର୍ସନାଲି ବାରେ ଯ ଖାଉଛନ୍ତି
ନାଇଁ ବାହାରେ କେବେ ପର୍ସନାଲ ଖାଇନା ନାହିଁ ହଁ ହଁ ଜାଣିଛନ୍ତି। ନାଇଁ ନାହିଁ ଜାଣିନାହାନ୍ତି ଜାଣିନାହାନ୍ତି ଜାଣିନାହାନ୍ତି।
ଆପଣଙ୍କ ଘରେ କୁହନ୍ତିନି କି ଆଜି ମୁଁ କଣ ଖାଇବି?
ଯଦି ବି କୁହନ୍ତି ସାଧା ଆଇଟମ୍ କ କହିଦିଅନ୍ତି।
ମୁଁ ହଁ ସେୟାକରେ।
ଆଚ୍ଛା ଆପଣଙ୍କ ଘରକୁ ଶୁକ୍ରବାର ବୁଧବାର ଆସେ ଆଇଁଷ?
ବୁଧବାର ଆସେ।
ଖାଲି ବୁଧବାର।
ହଁ ଶୁକ୍ରବାର ଆସେନି ରବିବାର ବି ଆସେନି।
ବୁଧବାର ଏଇ ବୁଧବାର କଣ ହେଇଥିଲା ଆପଣଙ୍କର?
ଏଇ ବୁଧବାର ଯାଇଥିଲି ମାମୁଁ ଘରକୁ ଯୋଉ କହୁଥିଲି ସେଇଠି ମାଛ ଖାଇଥିଲି।
ଆ କିଛି ହଁ ଏଇ ବୁଧବାର ତ ଯାଇଥିଲେ ଏଇ ବୁଧବାର ଯାଇଥିଲେ ଆପଣ? ଏ ବୁଧବାର ଯାଇଥିଲେ?
ରାପିଡ କରି ଯାଇନଥିଲି ସେଦିନ ସୁରଜ ଭାଇଙ୍କର ପୁଣି ସେ ପଳେଇ ହେଇଥିଲା। ଛାଡ଼ନ୍ତୁ।
ହଁ ସିଏ ତାଙ୍କର କିଛି ନା କିଛି ଗୋଟା ହଉଥାଏ ସେ ଭାଇ ଭଲ ଭ ଭାଇ ବହୁତ ବଢ଼ିଆ କିନ୍ତୁ ଟିକଏ ଫ ଆଗେ ପଛନ୍ତି ଭାଇ ଆରେ ଭାଇ ସମୀକ୍ଷା କରୋ ଆରେ ଭାଇ ଝ ଟିକେ ଏଥିରେ ରେକଡ ହଉଚ ଆଜ୍ଞା ଆଜ୍ଞା ସେଇଟା ସେ ପର୍ସନାଲ୍ କଥା।
ବୁଝିପାରୁଛି ମୁଁ ବୁଝିପାରୁଛି ମୁଁ ଏପଟେ ମଜାରେ କରେ ମୁଁ ଏମିତି କୌତୁଳ ହେବ ସହିତ ମଜାରେ କରେ।
ଆଜ୍ଞା ଆଜ୍ଞା ସେ ମଜାଲିଆ ପିଲା ଟା ଟିକେ ଏ ଗ ପାରା ବସଛି ଆଜ୍ଞା।
ମୁଁ କହୁଅଛି କି ଆପଣ
ଆମେ ଏ ଏ ଯେଉଁ କଥା ହେଉଥିଲୁ ଖାଇ ସାରିଲା ପରେ ଆମେ ଗଲୁ ରୋଷେଇ ଘରକୁ ରୋଷେଇ ଘରୁ ଅଣ୍ଡା ଦଇଟା ପୋଚ କରିଦେଲୁ ଟିକେ। ହାପ୍ ମାନେ ହାପ୍ ଫ୍ରାଏ ଟିକେ କରିଦେଲୁ ମନେ ଆଜ୍ଞା ସେ କରିଦେଲୁ ଭାତ ଟିକେ ଦହି ତରକାରୀ ଆମ୍ବ ଦହି ତରକାରୀ ମାନେ ଦହି ଆଉ ବ ଦହି ଛୁଙ୍କ ମାରନ୍ତି ମାନେ ପାଣି ଦେଇକି ଯ ଛୁଙ୍କ ମାରନ୍ତି।
ଓହୋ ହୋ ମାନେ ଦହି ପା କଲା ପୂର୍ବରୁ ସେ ଯୋଉ ଦହିଟା।
ୟଏ ସ ଇ ସିଏ ସ ସଳଦୀପ ହଳଦୀପ ପକେଇକି ଟିକେ ଭଲ କରକ଼ୀ ଚାଲ କଢୀ ଚାବଲ ଯ କୁହନ୍ତି। ହଁ ସେଥିରେ ବଡା ଟିକେ ପକେଇ ସେ ବଡା ପକେଇକି ତରକାରୀ ଆଉ ଶାଗ ଆମର ଏଇ ଯୋଉ ବରା ନର୍ମାଲ ଛାଡ଼ାନ୍ତି ଯୋଉ ବଡା ବଡା।
ଓହୋ ଦହିବରା ଟାଇପ ର କରିଛନ୍ତି ଆଉ ହଁ। ଭାତ ସେଇ ସେଇ ତରକାରୀ ଆ ଅଣ୍ଡା ପଚ୍
ମେ ମାନେ ପିଆଜ ଟିକେ ଆଳୁ ଚୁଖା ଆଉ ଶାଗ।
ବଢିଆ ଆଉ। ଆପଣ ରାଜା ଆପଣ ରାଜା ଖାଦ୍ୟ ଖାଉଛନ୍ତି ଆପଣଙ୍କୁ ମିଳୁଅଛି ପୁଷ୍ଟି ସାର।
ଆଜ୍ଞା ଆଜ୍ଞା ଆଜି ହଁ ପ୍ରୋଟିନ୍ କଥାରେ ହି କହୁଛି। ମୁଁ ଅଣ୍ଡା କଲା ବେଳେ ବାପା ଆସି କହୁଛନ୍ତି ମୁଁ ତମକୁ ଆଜି କାଲି ଡେଲି ଅଣ୍ଡା ଖାଇବାକୁ ଇଛା ହଉଛି ବାପା ଏଇଟା ଟେ ମୁଁ କହିଲି ନାଇଁ ବାପା ଭଲ ଜିନିଷ ଟା ଖାଇବା ପାଇଁ ଭଲ ନା କଣ ଟା ଭଲ ମୁଁ କିଲି ଆପା ପ୍ରୋଟିନ ମିଳୁଛି। ବାବା ରେ ଗାଲିଦେଲା ମୋତେ କହିଲେ କି ପ୍ରୋଟିନ୍ କଣ ଗୋଟେ ବୁଦ୍ଧିସୁୁଦ୍ଧି ନାହିଁ ତମମାନଙ୍କର ପ୍ରୋଟିନ୍ ସକାଳେ ଉଠି ପାରୁନୁ ପ୍ରୋଟିନ୍, ଖାଲି ପ୍ରୋଟିନ୍ ଦେଇ
ମାନେ କିଛି ବି କର ଘରଲୋକଙ୍କୁ ଖରାପ୍
ଖରାପ୍, ବାପା କହୁଛନ୍ତି କି ଆପ୍
ଆପଣ ଘରର କଥା ନାଇଁ କାଠ ନ ଭାଇ ବୁ ଆପଣ ଗୋଟେ କଥା ଏଇ କଥା କହି ମତେ ଟିକେ ରାଗ ଚିଡେ, ଆପଣ ଯଦି କିଛି ଖାଇବାକୁ ପାଉନଥିଲେ ତାହେଲେ ଆପଣ ଆମକୁ କିପରି ଜନ୍ମ କରିିଚ
ସେଇ ତ ନାଇଁ ନାଇଁ ଆପଣ ଶୁଣ୍ ନ୍ତୁ ପୁରା ଆପଣ ଆପଣ କଥାର ନଜାକତକୁୁ ବୁଝନ୍ତୁ ଟିକେ। ମାନେ କହିଲେ କି ଆମେ ଆମ ଯୁଗରେ କିଛି ଖାଇବାକୁ ପାଉନଥିଲୁ ଏ ଅଣ୍ଡାଗଣ୍ଡା କିଛି ଖାଇବାକୁ ପାଉନଥିଲୁ ଫିର୍ ବି ମୁଁ କହିଲି ଆପା ଗେଣ୍ଡା ପା ଖାଉଥିଲେ ଏୟାଟା ବହୁତ କଥା କହୁଛି ମତେ। ତାପରେ କହୁଛନ୍ତି ଆମ ବେଳେ ଏତେ ଖାଇବାକୁ ପାଉନଥିଲୁ ଯାହା ମିଳୁଥିଲା ସେ ଯାହା ବାଡିରେ ହଉଥିଲା ତାକୁ ତାକୁ ଆମେ ଖାଉଥିଲୁ। ଆରୁ ବାଳୁ ଶାଳୁ ସବୁ ଯାହା ଥିଲା ସବୁ ଖାଉଥୁଲୁ।
ସେତେବେଳେ ଅଭାବ ଥିଲା କିନ୍ତୁ ଏବେ ତ ସୁବିଧା ଅଛି ତ ଆପଣମାନେ ସେ ସେଟାକୁ ଆପଣ ଏପରି ଭାବେ ଏଇଟା ଗୋଟେ ଲୁଚିବା ଖରାପ ଲାଗିବା କଥା କି ଆପଣ ଖାଇବାକୁ ପାଉନଥିଲେ ଆପଣ ଏଇଟାକୁ ଗର୍ବରେ କହୁଛନ୍ତି ମୁଁ କିଛି ଖାଇବାକୁ ପାଉନଥିଲି ପାଠ୍
ଏଇଟା ଏଇଟା ଏଇଟା ସରକାରକୁ କହିବା କଥା ଏଇଟା କଂଗ୍ରେସ ସରକାର ଥିଲା ଆପ ବେଳେ।
ନା-ନା-ନା ସେଗୁଡା କିଛି କୁହନ୍ତୁନି, ରୁହନ୍ତୁ ରୁହନ୍ତୁ ରୁହନ୍ତୁ ରୁହନ୍ତୁ କୁହନ୍ତୁନି।
ନାଇଁ ନାଇଁ ଆଜ୍ଞା ମୁଁ ସେଟା କହୁନି ଏବେ କଥା ବଦଳେଉଛେ ଆମେ।
ନାଇଁ ନା, ମୁଁ କହୁଛି ଏଇଟା ଗୋଟେ ଲୁଚେଇବା କଥା ଆପଣ ଖରାପ କଥା, ମୁଁ ଖାଇବାକୁ ପାଉ ନଥିଲି ଏଇଟାକୁ ଆପଣ କେମିତି ଗର୍ବରେ କହୁଛନ୍ତି ଆମେ ଖାଇବାକୁ ପାଉନଥିଲୁ କିନ୍ତୁ ପଢୁଥିଲୁ। ଆପଣ ପଢିକି କଣ ହିଁ କଲେ?
ଚାକିରି।
ହଁ ସେଟା ବି ଗୋଟେ କଥା ଛାଡନ୍ତୁ ଆମେ ମୁଁ ଥର ଟେ ମୁଁ ଆ-ଆ-ଆ ମୁଁ ବହୁତ ଥର ଥରଟେ ନୁହଁ ମୁଁ ବହୁତ ଥର ଯେବେଠୁ ମୁଁଉ-ଉ-ଉ ଟ୍ୟୁଲେଭ୍ ଟ୍ୟୁଲେଥ୍ ପାସ୍ କରିଚି ସେବେଠୁ ମୁଁ ମନ ଇଚ୍ଛା ଖାଉଅଛି ବାହାରେ। ଆଉ ଏଇ ଏଠାକୁ ଆସିକି ମନ ଇଛା ଆମିଷ ବି ଭକ୍ଷଣ କରୁଅଛି।
ଆଜ୍ଞା। ମାନେ ଏଇ ଯୋଉ ଆଇଁଷର ମାନେ ଖାଇବା ମାତ୍ରାଟା ବଢି ଯାଇଛି ଟିକେ।
ନାଇଁ ଆଇଁଷ ଖାଉନଥିଲି ଆଗରୁ ଏବେ ହିଁ ଖାଉଛି ଏଠ ଏଠାକୁ ଆସିକି।
ମୋର ବିଜୁ ମୋ ବି ଜେ ବିି ଉଚ୍ଚ ବିଦ୍ୟାଳୟକୁ ଆସି
ଆଜ୍ଞା-ଆଜ୍ଞା-ଆଜ୍ଞା। ଏଠି ହିଁ ଆଇଁଷ ଖାଉ ଅଛି ଭଲ ଲାଗେ। ଭଲ ନୁହଁ କି ଖରାପ ନୁହେଁ ମତେ ଏହାକୁ ମାନେ ମୁଁ କଣ କହିବି ମାନେ ଏଠି ଠିକଠାକ୍ କିଛି ଚାଲିନି ଏବେ ଯୋଉ ଗଣ୍ଡଗୋଳ ହେରିକା ହଉ ଛି ହଁ ଯାହା ଚାଲିଛି ଚାଲିଛି ଆ ଏତେ ଜିନିଷକୁ ମୁଣ୍ଡରେ ପୁରେଇବା କିଛି ନାହିଁ ଆମକୁ ଆମ କାମ ସାରି ଯିବାର ଅଛି ବାସ୍।
ଆଜ୍ଞା ଆମର କାମ ହଉଛି କ୍ଲାସ ପାଠ ପଢ଼ିବା ଆମର
ଆଉ ଗୁରୁଜନ ତାଙ୍କ କଥା ଶୁଣିବା ହିଁ ଅଛି ଶୁଣିବା ଅଛି କିଛି ରେସପେକ୍ଟ୍ ବି ଦରକାର ନାହିଁ ତାଙ୍କ କଥା ଶୁଣିକି ପଢିଲେ ସେଟା ହିଁ ଗୋଟେ ରେସପେକ୍ଟ ଆଉ କିଛି ଦର
ଆଜ୍ଞା କାରଣ କାରଣ ପାଞ୍ଚ ବର୍ଷ ପରେ ଆମକୁ ପାଞ୍ଚ ବର୍ଷ ପରେ ଆମକୁ ତାଙ୍କର ହିଁ ଦରକାର ପଡିବ।
ତାଙ୍କର ଦରକାର ପଡିବା କଥା ନାଇଁ ସେ ଯାହା କହୁଛନ୍ତି ବାସ୍ ପଢିବାର ହିଁ ଅଛି ଆଉ କିଛି ସେମାନେ କିଛି ମାଗୁନାହାନ୍ତି ଆଉ କିଛି ହିଁ ମାଗୁନାହାନ୍ତି।
ଆଜ୍ଞା, ହଁ ସେଇଟା ବି ସତ କଥା।
ଆପଣ ପଢ଼ିଲେ ଆପଣଙ୍କ ସେମାନେ ତ ଅଛନ୍ତି ତାଙ୍କୁ ତ ସରକାର ଦେଉଅଛି ପଇସା ନା ସେମାନେ ଆପଣ ଯାହା କରନ୍ତୁ ବି କିଛି ତାଙ୍କୁ କିଛି ଏପଟେ। ହୋଇ ଯିବଣୀ ହଁ ବର୍ଷା ତ ଜୋରରେ ଉଠାଇ ଅଛି।
ଆଁ।
ହଁ ବର୍ଷା ଉଠା ହେଇ ଅଛି କିନ୍ତୁ ଫାଙ୍କା ହୋଇ ଗଲାଣି।
ହଁ ଆମର ଏପଟେ ଇମିତି ବର୍ଷା ଉଠେଇଚି ଆମକୁ ଏମିତି ଡର ଲାଗୁଛି ଟିକେ ଯଦି। ବତି ପଳେଇବ ଆମ। ଡର ଅଛି ଟିକେ ଯଦି ଏଇନା ବତି ପଳେଇବ ଆମେ ଏଇନା ହଇରାଣ ରେ ପଡିଯିବୁ। ନାଇଁ ଆଜ୍ଞା। ଯୋଉ କଥାବାର୍ତ୍ତା ହଉଛୁ ତାର ସମ୍ପର୍କର ବିଭଜିତ ହେଇଯିବ। ଆପଣ ଆଶା କରନ୍ତୁ ଆପଣ ଆଶା କରନ୍ତୁ। କି ଏସବୁ ନହଉ ଆଜ୍ଞା ଆ ଜ୍ଞା ଆପଣ ବୁଝି ପାରୁଥିବେ କ
ହଁ ଆମେ ବି।
କାରଣ ମୋର ଜଣେ ମହିଳା ମିତ୍ର ଅଛନ୍ତି ଚଷମା ପିନ୍ଧିକି ଆସନ୍ତି। ତାଙ୍କ ତାଙ୍କର ରୋଲନ ଙ୍କର ରୋଲ ନମ୍ବର ହେଉଛି ଏକ ଆଜ୍ଞା। ତ ତାଙ୍କ ସହିତ କଥା ହେବା ମାତ୍ରେକେ ମୋର ସେଦିନ। ବତି ପଳେଇ ଥିଲା ଯେହେତୁ ବତି ପଳେଇଲା ମାତ୍ର। ଅ ମୁଁ ସଂଖ୍ୟା କହିବା ପାଇଁ ଚାହେଁନି ଆପଣ। ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା।
ତ ସେଇଟା ଆମର ହଇରାଣ ହେଇଗଲୁ ଦିଏ ଆମେ ଟିକେ। କି ଯୋଉଟାକ ମତେ ଆଶା ନଥିଲା ବତି ଯିବାର ଖରା ଟା ଥିବା ଖରା ଥାଉ ଥାଉ ପଳେଇଛି।
ତ୍ର ବୋ।
ଆଉ ଆମର ନିଜର ମୋହର ତ ନାହିଁ ରି ଚାର୍ଜ ଆଜ୍ଞା କଣ କରି ପାରିବି।
ସେ ସବୁ ଜିନିଷ ସବୁ ମୋହ ମାୟା ମୁଁ କଣ କହୁଥିଲି।
ତାହାଠୁ ଭଲ ଆପଣ ଗୋଟେ। ଏ ଯୋଉ ଚଳଚିତ୍ର ଦେଖିବା ପାଇଁ ରିଚାର୍ଜ କରିଦିଅନ୍ତୁ ସେ ଆହୁରି ଭଲ।
କରିପାରିବେ ଆପଣ। ଆ ବର୍ତ୍ତମାନ ତ ଆପଣ ଆଉ ଆପଣ ଙ୍କ କଣ ଅଛି ଆପଣ ତ ବର୍ତ୍ତମାନ ପଇସା ଧାରି ବୁଲଛନ୍ତି ଆଉ।
ଏ ହେ ନାଇଁ ନାଇଁ ନାଇଁ ନାଇଁ ଭାଇ ମୁଁ କହୁଥିଲି କି। ଭାଇ ମୁଁ କହୁଥିଲି କି ନେଟଫ୍ଲିକ୍ସ ନବା କି ମିଶିକି।
ମିଶିକି ନବାଠି‍ ନାଇଁ ଦେଖନ୍ତୁ ଆ ଆମର ତ ଅଇନା ଅଛି ଅଇନା ରେ। ଆମକୁ ଭଲ ଜିନିଷ ବି ଦେଖା ଯାଉଛି। ତ କାହିଁକି ହିଁ ନବା ଯଦି ଭ ଭାବୁଛେ ଆ। ପ୍ରାଇମମ ନେଇପାରିବା। ନା ଆମର ବି ସବୁ ଯାହା ଯାହାବି କରିବା ଆମକୁ ଆଇନା ସବୁ ଦେଖେଇ ଦଉଛି।
ଆଇନା ଆଇନା ସବୁ ଦେଖୁ ଆଇନା ସବୁ ଦେଖୁଛି ଦେଖେଇବି। ଦଉଚି କିନ୍ତୁ ଆଇନା ଖାଲି ପ୍ରାଇମମ ନେଟଫ୍ଲିକ୍ସ ଦେଉଖଚି ଅଲଗା ନାହିଁ।
ଅଲଗା ଗୁଡିକ ଆମେ ଯୋଉଠି ହାତ ଗୋଡ ମାରିଲେ ବି ଆମକୁ ମିଳି ହିଁ ଯିବ।
ଆଜ୍ଞା ଦେଖନ୍ତୁ ହାତ ଗୋଡ ଦେ ହାତ ଗୋଡ ମାରିଲେ ତ ସ୍ୱୟଂ ଭଗବାନ ବି ଦେଖା ହେଇଯିବେ ସତ କଥା କି ନାଇ। କୁହନ୍ତୁ ଆପଣ ପାଣି ପାଣି ରେ ହାତ ଗୋଡ଼ ମାରିଲେ ସ୍ବୟଂ ଭଗବାନ ବି ବଞ୍ଚେଇିବାକୁ ଆସିବେ। କିନ୍ତୁ କଥା ଏଇଟା ଯେ କିନ୍ତୁ ଯୋଉଟା। ଆଇନା ଦେଖଉଚି ଯେମିତି ଆଇନା ଦେଖଉଚି ସେମିତି ଅଲଗା ଲୋକ ଦେଖେଇ ପାରୁନାହାନ୍ତି।
ହଁ ସିଏ ପୁରା ବେକାର ଦେଖଉଚନ୍ତି ସେ ଦେଖେ ତା ଠାରୁ ଭଲ ନ ଦେଖିବା ଟା ଭଲ। ହଉ ତାହା ୟାହା ଉପରେ କେବେ ବିଚାର କରିବା।
ଏହା ଉପରେ ଟିକେ ଗଭୀର ବିଚାର କରି
ହଁ ଫିକ୍ସ ପ୍ରାଇମ ନବାନି ଅଲଗା କିଛି କିଛି ନବା। ହଁରେ ମାମା ଯାଉଛି ଯାଉଛି
ଆଜ୍ଞା ଆପଣ ବୋଧେ ଆଜ୍ଞା ଆପଣଙ୍କୁ ବୋଧେ ଘରୁ ଡାକରା ଆସିଲାଣି? ଆପଣ ଟାଇମ ଟିକ ଦେଖୁନାହାନ୍ତି। ଧନ୍ୟବାଦ ଧନ୍ୟବାଦ ଶୁଭକା ଶୁଭ ତିନଟା ବେଳେ
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା।